ହ୍ୟାଲୋ
ହଁ କଣ କରୁଛନ୍ତି
ନାଇଁ କାମ ସରିଲାଣି ବସିଛୁ ଆଉ
ଓହୋ ଆଉ ଆପଣଙ୍କ କାଡେ ବର୍ଷା ଭାଗ କେମିତି ମନ ଅଛ
ବର୍ଷା ହଉଥିଲା ସକାଳୁ ଏବେ ଟିକେ ଛାଡି ଯାଇଛି ଖର୍ଚା ଟିକେ ଅଛି ଆକାଶ
ହ ଆଉ ଆପଣଙ୍କଙ୍କ ସମସ୍ତେ ଭଲ ହଉଛନ୍ତି
ଆଜ୍ଞା
ହ ଆଉ ଧାନ ଆଡଡ ସବୁ ଚାଲିଲାନଣି ନା ହେଇନି
ହଁ ଧାନ ତଳି ପଡିଛି ରୁଆ ହେଇନି ଦୋଳି ପୂର୍ବରୁ ଟିକେ ଯଦି ବର୍ଷାଟା ହେଇଥାନ୍ତା ତାହେଲେ ଏତେବେଳଳେ ରୁଆପୋତା ହେଇଥାନ୍ତା ଏଟା ପାଗ ଦେଇଛିଠିକି ରୋଇବା ପାଇଁ ହେଲେ ଧ ଦୋଳି ପୂର୍ବରୁ ହେଲାନି ବର୍ଷା ନ ଏବେ ବର୍ଷାଟା ଦୋଳି ଦୋଳି ଗଲା ଆଠ ଦିନେ ତଳି ସବୁ ପଡ଼ିଛି ଆଉ ଏବେ ଟିକେ ପନ୍ଦର ଦିନ ହେଲା ପଡିଛି ସାର ପ ପକେଇ ଦେଇଛନ୍ତି ଆଉ ଆଠ ଦିନ ରୋଇଦେବେ ଲୋକ ସବୁ କାରଣ ଏଟେ ବର୍ଷା ବେଶୀ ନାହିଁ ନା ଛିନ୍ ଛଟିଆ ବର୍ଷା ଅଛି। ସେଇଥିପାଇଁ ରୋଇଦେବେ ଏହିନା ଟିକେ ଲଘୁଚାପ ଅଛି ବୋଲି ବର୍ଷା ଟା ହଉଛି। ଛାଡିଗଲେ ପୁଣି ଛାଡିଯିବ ଯଦି ରୁଇଲା ବେଳକୁ ହେରା ପାଣି ମଡେଇବାକୁ ପଡିବ। ତଳି ବି ରେ ବି ପାଣି ମଡ଼େଇଥିଲେ ଲୋକ ଯଉଠୁ ଖରା ହେଲା ତଳି ପକେଇଥିଲେ ତଳିରେ ପାଣି ଦି ଦିିନ ସବୁ ବର୍ଷା ପୁଣି ହୋଇଛି ବର୍ଷା ଲାଗି ରହିଛି ଏଇଠି ଟିକେ ଚାରି ପାଣି ଦେ ଗଲା
ହଁ ପୁଣି କଣ ମରୁଡ଼ି ହେବ ବୋଲି କହୁନାହାନ୍ତି।
ହଁ ସେଇଥିୁ ମରୁଡ଼ି ହବ କହୁଛନ୍ତି ତ ଦେଖିବା ସେମିତି ଆଉ ଚଷା ଆଉ କଣ କରିବ ତା ଫସଲଟା ନଷ୍ଟଲେ ପାଣି ମଡ଼େଇବ ଯେତିକି ଯାହା ହେଲା ଆଉ। ପାଣି ମଡ଼େଇକି ରଖିବ ଆଉ ହେଲେ ଯେମିତି ମା କ୍ଷୀର ଟେକା ପାଣି ହଁ ଟେକା ପା କୁହନ୍ତିି ଯେମିତି ବର୍ଷାରେ ଯେମିତି ହେବ ଆଉ ପାଣି ମଡେଇଲେ ଆଉ କଣ?
ହଁ ଲୋକ କେତେ ପଇସା ଖର୍ଚ୍ଚ କରିକି କରିଥିବେ ନ ପାଇଲେ ଏତେ କରଜ ଯୁ କୋଉଠି ଶୁଜିିବେ ଯେ
କ ଅପା ତାପରେ ବର୍ଷା ଦିନ ପୁଣି ଯେଉଁ ଧାନ ଏ ବର୍ଷା ସିନା ଟିକେ ବର୍ଷା ସିଞ୍ଚୁଡ଼ା ଠିକ ବର୍ଷାଲେ ପୁଣି ଟାଇମ କୁ ଟାଇମ୍ ଠିକ୍ ବର୍ଷା ହେଉଛି ଫୁଲ ବୁଳେଇଲା ବେଳକୁ ବର୍ଷା ହେଉଛି ସବୁ ଠିକ୍ ଠାକ୍ ହେଉଛି ଠିକ ଧାନ କାଟିଲା ବେଳକୁ ବର୍ଷା ଲାଗି ରହୁଛି। ପୁରା ଧାନ ପକେଇକି ଗଜା କରିଦେଉଛି।
କଣ ପାଇଁ?
ଚାଷୀ ଯେତେବେଳେ ଅନଉଛି ଧାନଟାକୁ ଯେତେବେଳେ ପାଚି ଯାଇଥିବ ଧାନର ବଢ଼ିଆ ପୁରା ସୁନେଲି କଲର ଦେଖାଯାଉ ଥିବ ନା ପୁରା ସୁନା ସୁନା ଦେଖାଯାଉ ଥିବ କହିବ ସୁନା ଫଳିଛି ମା ଲକ୍ଷ୍ମୀ ଠାକୁରାଣୀ ଚଷା ମନ ପୂରା ଖୁସି ହେଇଯିବ ମା ଲକ୍ଷ୍ମୀ ଠାକୁରାଣୀ ଆସିବେ ଘରକୁ ଆଉ ଦେଖିଲା ବେଳକୁ ବର୍ଷା ସବୁ ଦେବ ଗଜା କରି। ଧାନ ଗଛ ହୁଁ।
ଏଇନା ଯଦି ବର୍ଷା ନହେବ ବି ଅସୁବିଧା କଣ ଯେତେବେଳେ ଧାନ ଆସିଲେ ଯଦି ବର୍ଷା ହବ ବି ସେତେବେଳେ ବି ଅସୁବିଧା।
ଅସୁବିଧା
ଯଦି ମାନେ ଧାନ ଆସି ସାରିବ ଘରକୁ ତାପରେ ଜାଣିବା ଯେ ଧାନ ଆମର ହେଇଛି ବୋଲି।
ଆଜ୍ଞା ତା କୁ ଆମର ଚାଷୀ ଯେତିକି ଫସଲ ଯେତିକି ଲଗଉଛି ତାର ମୂଲ୍ୟ ପାଉଛ ଏଇ ବର୍ଷ ଏଇ ଧାନ ଜମାରୁ ରେଟ୍ ଚଳିଲାନି ଆଉ ଚାଷୀ କଣ କରିବ?
ହଁ ବା
ଏଇପଟରେ କହୁଛନ୍ତି ପଇଁତିରିଶି ସେ ଧାନ କୁଇଣ୍ଟାଲ ପଇଁତିରିଶହ ଦେଖିଲାବେଳକୁ ହଜାର ଷୋଳଶହ ରୁ କମୁନି। ହଜାର ଷୋଳଶହ ହେଇକି ଏ ବର୍ଷ ରହିଲା ଅଧିକ ହେଲାନି।
ହଁ ବା ଆମର ସେମିତି ଧାନ ରଖି ରଖି ରଖି ରଖି ଏବେ ବିକିଲୁ କିଛି ଲାଭ ହେଲାନି।
ଆଉ କଣ କଞ୍ଚା ଧାନ ଯିଏ ବିକିଲା ଷୋଳଶହ ପଚାଶରେ ଶୁଖଲା ଧାନ ବି ଲୋକ ବିକିଲେ ଷୋଳଶହ ପଚାଶରେ। ଲୋକ କେତେ କଷ୍ଟ କରୁଛନ୍ତି ଯୋଉ ମେସିନ୍ ଯୋଉ ଇଏ ଧାନ ଚାଷୀ ର ଯୋଉ କ ଷ୍ଠ ବିଲରେ ପୁରା ଇଏ କରିକି ରହୁଛି ତଥାପି ତାର ଆଉ କଣ ମୂଲ୍ୟ ଦେଇ ପାରୁଛନ୍ତି ଦେଇ ପାରୁଛି ଗମେଣ୍ଟ?
କିନ୍ତୁ କହି ଦେଇଛନ୍ତି ଏତିକିି ଦେଖିଲା ବେଳକୁ କିଛି ବି ନୁହିଁ ଯାହାର ଅଧିକ ବିଲ ତ ସେ ଭାବୁଥିବା କି ଲୋକ ଭାବୁଥିବ ସେ ବହେ ପଇସା ଇନକମ୍ କିନ୍ତୁ ସେ ଅଧିକ ପଇସା ଖର୍ଚ୍ଚ କରେ କିନ୍ତୁ
ଆଜ୍ଞା ହୁଁ।
ଆଉ ଆପଣଙ୍କ ଘରେ ସମସ୍ତେ ଖାଇ ପିଇ ସାରିଲେଣି?
ହଁ। ଖାଇ ସାରିଲେଣି ଛୁଆ ବି ଖାଇ ସାରିଲେଣି ପୁଅ ଝିଅ ଖାଇକି ପୁଅ ଟା ଟିୟୁସନ ଗଲାଣି ଝିଅଟା ଚଗଲା ହଉଛି ଛୋଟ ପିଲା ଟିକେ ଅଛି ସିଏ ଖେଳୁଚି ତ। ଆଉ କଣ ସ୍କୁଲ ତ ଖୋଲା ପିଲାମାନେ ତ ଲାଗିବ ମାଆଙ୍କର ଗୋଟେ ଡ୍ୟୁଟି ଆଉ ହଁ। ତାଙ୍କୁ ସ୍କୁଲ ଯିବେ ସେ ତାଙ୍କୁ ବାହାର କରିକି ଛାଡ଼େ ତାଙ୍କ ପାଠ ଦେଖେ
ତେବେ ତ ଆପଣ ରାତି ଚାରିଟାରୁ ଉଠିକି କାମରେ ଷ୍ଟାର୍ଟ
। ହଁ ଆଉ କଣ କରିବା, ମା ହେଲେ ସବୁ କରିବାକୁ ପଡ଼ିବ।
ହଁ-ହଁ ଆଉ ଆପଣଙ୍କ ଝିଅବେଳ କଥା
କଣ କହିଲେ?
ମୁଁ କହିଲେ ଆପଣଙ୍କ ଝିଅ ଲାଇଫ୍ ଭଲ ନା ଏଇ ବାହାହେଲା ପରେ ଲାଇଫ୍ ଟି ଭଲ?
ବାହାଘର ପରେ ଲାଇଫ୍ ଭଲ ଆସେ କେବେ ନା କେବେ ଆଇଛି
ସେ ଆଉ ସେତେବେଳର ଆଉ ଇଏ ଆଉ ପରେ ଏଇ ଗୋଟେ ଖୁସି ମା ହେଲା ପରେ ମା ର ଯୋଉ ଖୁସି ଟା ଆଉ ସେଇଟା ଅଛି ଆଉ କଣ। ଭଲ ସେ ଲାଇଫେରେ ଥିଲା ଗୋଟେ ଇଏ ଲାଇଫ ଅଲଗା
ହଁ ସବୁ ଲାଗେ ଭିନ୍ନ
ହଁ। ଆଉ ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଅଁ ଯୋଉ ଗୋ ଆମ ଗାଁରେ ଗୋଟେ ମାତ ଆଗେ ନହେ କି କଳା ଧଳା ଟିଭି ଆଗେ ତ ଏତେ ପିଲା ବି ଟିଭି ଦେଖିବାକୁ ଯାଆନ୍ତିନି ଗାଁ ମାନଙ୍କରେ ଟିଭି ବି ନଥାଏ ଆମେ ଯେତେବେ ଛୋଟ ଥିଲୁ ଟିଭି ବି ନଥାଏ, କଳା ଧଳା ଟିଭି ଥିଲା ଆଗେ। ତାପରେ ଗୋଟେ ଜମା ଆମ ଗାଁରେ କଲର୍ ଟିଭି ଆସିଲା ଜଣଙ୍କର। ଯା ର କଲର୍ ଟିଭି ଥିବ ମାନେ ସେ ଟିକେ ପଇସା ବାଲା ଥିବ। ସେତେବେଳେ ଦଶ ପନ୍ଦର ବର୍ଷ ତଳ କଥା। ହଁ। ପନ୍ଦର ବର୍ଷ କଣ ବେଶୀ କୋଡ଼ିଏ ବର୍ଷ ପଚିଶ ବର୍ଷ ତଳର କଥା। ଆଉ ସେଟି ସେଟା ସେ ଟିକେ ଥିବ ଭଲ ଟିକେ ତାର କଲର୍ ଟିଭି ଥିବ, ଆମ ଗାଁରେ ଗୋଟେ କଲର୍ ଟିଭି ଜମା ଜଣଙ୍କର ଥିଲା ତା ଆଗେ ରବି ବାରେ ଦିଏଇ ଫିଲ୍ମ ଚାରିଟାରେ ସମସ୍ତେ ଯାଇ ବସି ପଡ଼ିଥିବେ ଫିଲ୍ମ ଗାଁ ସାରା ଲୋକ ସେଇ ଟିଭି ଆଗେ ଭିଡୁଓ ବି ଚାଲେ ଯେନ୍ତି, ସେନ୍ତି ଗୋଟେ ଜାଗାରେ ସବୁ ବସିଥିବେ ଦେଖିବା ପାଇଁ ଫିଲିମ୍। ରବାରେ ଫିଲ୍ମ ଚାରିଟାରେ ଦେବ ଫିଲ୍ମ ଦେଖିବାକୁ ଯିବେ, ଆମକୁ ସେତେବେଳେ ବି ଛୋ ଏବେ ସିନା ପିଲାମାନେ ଟିଭି ଦେଖା କାହା କଥା ମାନୁନାହାଁନ୍ତି, ସେତେବେଳେ ଆମେ ଟିକେ ବଡ ମାନଙ୍କ କଥା ମାନଉ। ସିଏ ଯୋଉଠି ଠିଆ ହେଇଥିବେ ସେପଟେ ଯିବୁନୁ। ଆଉ ଭାଇମାନଙ୍କର ଟିକେ ଡର ଥିଲା ସେ ଡାଲିକୁ କୋଉଠି ଖେଳିବାକୁ ଯିବୁନୁ ପାଠ ପଢୁନା କାହିଁକି ଖେଳୁଛ ବୁଲୁଛ ଟିଭି ଦେଖିବାକୁ କାଇଁ ଯାଉଚ ଅ ଥିଲା ଟିକେ ଡର। ଆଉ ଏବେ ତ ଆଉ ନାହିଁ ସେସବୁ।
ହଁ ଏବେ ତ କେହି କାହାକୁ ଡରୁନାହାନ୍ତି।
ଆଜ୍ଞା।
କିନ୍ତୁ ସେ ଟିଭି ଦେଖା ଆଉ ନାହିଁ, ଟିଭି ଥିଲେ ବି ଘରେ କିଏ ଟିଭି ଦେଖୁନାହାନ୍ତି ଫୋନ୍।
ଫୋନ୍। ହେଲେ ଥିଲା ସେ ସମୟଟା ଭଲ ଲାଗୁଚି ଏବେବି ମନେ ପଡ଼ିଲେ ଭଲ ଖୁସି ମାଡେ କାରଣ ଗୋଟେ ଖୁସିଥିଲା ମିଶିକି ବସିକି ଦେଖିବା ମଜାର ଅଲଗା କିଛି ମଜା ଥାଏ ନା।
ହୁଁ ଆଉ ଏଇନା କଣ ଏକୁଟିଆ ଯାହାବି ଗୋଟେ କାମ ସରିଗଲା ଫୋନ ଏକୁଟିଆ ଯେ ଏକୁଟିଆ ମାନେ ନି ନିଜ ଜୀବନ ନିଜର।
କୌଣସି ଗୋଟେ ପର୍ବର ଇଏ ବି ସେମାନେ ଜାଣୁନାହାନ୍ତି କଣ ପର୍ବରେ କଣ କେମିତି ହୁଏ। ମୋବାଇଲ ତ ଧଇଲେ ଆଉ ସେ ପର୍ବ ଆଡେ କଣ ଯିବେ ଏଇ ଦୋଳି ହୋଉ କି ଅ ଯେ କୌଣସି ଜିନଷ ହୋଉ ଗୋଟେ ତାର ଉପଭୋଗ ସେମାନେ କରିପାରୁଛନ୍ତି କି ସେମାନେ ଆଉ ମୋବାଇଲ୍ ଧଇଲେ ବସିଲେ। ଆଗେ ସବୁ ଦୋଳିରେ କଣ ଲୁଡ଼ୁ ଖେଳୁଥିଲେ ନହେଲେ ପୁଅ ପିଲାମାନେ କବାଡ଼ି ତାସ ବସିକି ଯୋଉ କୋଠଘର ହୋଉ ନହେଲେ କୋଉ ଗଛ ଚାନ୍ଦିନୀ ହେଇଥିବ ସେଠି ବସିକି କ କଥା ହୋଉଥିବେ ନହେଲେ ତାସ ପ ଖେଳୁଥିବେ।
ଅ ହଁ ଏଇନା ଆଉ କିଛି ନାଇଁ। ଏନା ଖାଲା ଫୋନରେ ଫୋଟ ଉଠେଇବେ ଫୋନ ଧଇଲେ
ଆଜ୍ଞା। ସେ ଭଲଲାଗେ ସେତେବେଳେର ସେ ସେ ଜିନିିଷ ମନେ ପଡ଼ିଗଲେ ଏବେ ବି ଖୁସି ମାଡ଼େ ସେ ସମୟଟା କେତେ ଭଲଥିଲା। ଏବେ ଆଉ ମାନେ ସେଇ ସମ୍ପର୍କ ବି ଏବେ ବି ନାହିଁ ସେ ସମ୍ପର୍କ ଆଗେ ଯୋଉ ସମ୍ପର୍କ ଥି ଲା ଭାଇଚାରାର ସମ୍ ସବୁ ମିଶି ଗୋଳିକି ଗୋଟେ କାମ କରିବା।
ଏବେ ବି ନାହିଁ କିଛି ନାହିଁ ଏବେ ନିଜ ଲାଇଫଟା ନେଇକି ବ୍ୟସ୍ତ।
ଆଜ୍ଞା।
ହେତୋବେଳେ ଲୋକ କେତେ ଫିଲ୍ମ ଦେଖୁଥିଲେ ଏଥର ଫିଲ୍ମର ଫ ଅକ୍ଷର ନାହିଁ।
ଆଜ୍ଞା। ହେତଳେ ବି ଭିଡୁଅ ଚାଲୁଥୁଲା ନା ରାମାୟଣ, ମହାଭାରତ ସବୁ କରୁଥୁଲେ ଗାଁ ମାନଙ୍କରେ ସବୁ ଉଁ ମହାଭାରତ, ରାମାୟଣ ସବୁ କରୁଥୁଲି ପାଲା ହୋଉଥୁଲା ନା ସବୁ। ଅଭିନୟ କରୁଥୁଲେ ସବୁ କରୁଥୁଲେ ଭିଡୁଅ ବି ଚାଲ ସାତ ଦିନ ନେଖା ରାମାୟଣ ସାତ ଦିନି ଏକୋଇରିଶି ଦିନ ନେଖା ଚାଲିବ ସବୁ ଭିଡ଼ୁଅ।
ହଁ ଯୋଉ ପରଦା ଆମ ଖୁଦୁରୁକୁଣୀ ଓଷା କରୁ ଯେ କରୁ ଆମେ ଛୋଟ ଛୋଟ ହୋଇଥିଲୁନା। ଆମ ବଡ ନାନୀ ଆମ ବୋଉ କୋହୁଥିଲେ ଆମ ନୂଆ ଘରୁ ସେମାନେ ସବୁ କରଦେଇଥିଲେ ଖୁଦୁରୁକୁଣୀ ଓଷାରେ ପଇସ ଗାଁ ଆମ ସାଇ ତ ସବୁ ଲୋକ ବାକ ବସରେ
ଆଜ୍ଞା।
କିନ୍ତୁ ଏଇନା କଣ କିଛି ନାଇଁ ଚାଲ ପୂଜା ସରିଲା ଫୋନ୍ ଦେଖ।
ହଁ ଫୋନଟା ଏବେ ଏଇ ହଁ ଫୋନଟା ଏବେ ଏଇ ପାଞ୍ଚଛଅ ବର୍ଷ ହେଲା ବେଶୀ ଟିକେ ହୋଉଚି ଏବେ ନଥିଲା ବି ଦଶ ବର୍ଷ ତଳେ ବି ନଥିଲା। ଏତେ ଫୋନର ଏଇ ଏବେ ଯେବେ ଏ ଉଁ ସ୍ପା ଏ ଆ ଆସିଲା ବଡ଼ ଫୋନ ସେବେଠୁ ଆଗେ ତ ଏଇ ଛୋଟିଆ ନୋକିଆ ସେଟ୍ ସବୁ ଲୋକ ଧରୁଥୁଲେ ନା।
ହଁ ଦଶଟା ରିଚାର୍ଜ କର ଆ ଦିତିନ ଦିନ କଥା ହ
ତାପରେ ଏବେ ବି ପଇସା ଯେତେ ଉଡୋଉଚନ୍ତି ମୋବାଇଲରେ ସେତେ କଣ ଏବେ ଗୋଟେ ସେକେଣ୍ଡର ରହୁନି ପଇସା ମାସ ପୁରିଗଲେ ବି ରହୁନି କଟି ଯାଉଚି ଅଟୋମେଟିକ।
ହଁପା ଗୋଟେ ମାନେ ଦିନରେ ସେ କାମ।
ହଁ କାହା ପାଖରେ ମୁଁ ମୋବାଇଲି ନାହିଁ କହିଲ ଝି ବାପର ଅଛି, ଝିଅର ଅଛି, ପୁଅର ଅଛି, ମାଆର ଅଛି, ବୋଉର ଅଛି, ସମସ୍ ଙ୍କର ଖାଲି ମୋବାଇଲି ଘରେ ଚାରିଚାରିଟା ମୋବାଇଲ ଥିବ ଆଉ ବାଇକ୍ ଥିବ। ଆଉ ତ ସାଇକେଲ ଲୋକ ଚଳୁନାହାନ୍ତି ବି ସାଇକେଲ ବି ରହୁନି ଘରେ ଦେଖିବାକୁ ମିଳୁନି।
ହଁପା। ଜୀବନ ବି ଦେଖୁନ ପୁରା ବଦଳି ଗଲା।
ହୁଁ ଥିଲା ସେ ସମୟ ଟ ଭଲଥିଲା ଏବେ ଦିନକୁ ଦିନ ଗଲାଣି ଏଇ ଆଉ। ଯୁଗ ଯୁଆଡେ ଗଲା ମଣିଷ ସେଇପଟ ସେଇ ଇଏରେ ଗଲେ ଆଉ ଚାଲିଲେ।
ହଁ।
ହଁ।
ହଁ ହଉ କଣ କରଛନ୍ତି କରୁଥାନ୍ତୁ। ମୁଁ ଗଲେ ଫୋନ୍ କରିବି ଆଉ। ହଉ ଧନ୍ୟବାଦ।